ରେ
ବନ୍ଧୁ ଜୟ ଶ୍ରୀରାମ ଜୟ ଶ୍ରୀରାମ, ଆଉ ଭଲ ଅଛନ୍ତି।
ହଁ ମୁଁ ଭଲ ଅଛି ଆ।
ହଁ ମୁଁ ବି ଠାକୁରଙ୍କ ଦୟାରୁ ଭଲ ଅଛି। ଏବେ ରିସେଣ୍ଟଲି ଦୁଇ ଦିନ ହେଲା ଟିକେ- ଥଣ୍ଡା ହେଇଯାଇଥିଲା। ଏଇ ବର୍ଷା ପାାଗ ପାଇଁ ଏବେ ଟିକେ ମେଡିସିନ ଖାଇକି ଟିକେ ସୁସ୍ଥ ଅଛି ଆଉ। ଆଉ।
ଆ ଛୋଟଙ୍କର ସମସ୍ତଙ୍କ ଦେହ ଭଲ ଅଛି।
ହଁ ହଁ ବହୁତ ବଢିଆ ସେମାନଙ୍କ ର। ଆପଣ କେମିତି ଅଛନ୍ତି? ହ୍ୟାଲୋ।
ତ ଭଏସରୁ ତମେ ଜାଣିପାରୁଥୁବ କି ମୋ କେମିତି କଣ କଥା ହଉଛି ମୁଁ।
ହଁ ହଁ ସେମିତି ଟିଏ। ଭଏସ୍ କ୍ଲିଅର ଆସୁନି ଆଉ ମୁଁ ଭାବିଥିଲି ନେଟୱାର୍କ ଇସୁ ଆପଣଙ୍କୁ ଥଣ୍ଡା ହେଇଚି ବୋଧେ। ହୁଁ ହୁଁ ହୁଁ ଆଉ। ଏବେ ଟିକେ ସ୍ୱାସ୍ତ୍ୟ ଭଲ ଅଛି ତ ନା କଁ ମେଡିସିନି ଖାଉଛନ୍ତି? ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି କି ଏବେ ଟିକେ ସ୍ୱାସ୍ତ୍ୟ ଭଲ ଅଛି ନା କଣ ମେଡିସିନି ଖାଉଛନ୍ତି?
ହଁ ମେଡିସିନି ଖାଉଚି ମେଡିସିନି ଖା ଟୁ ଥିଲି ଆଜି ସକାଳେ ଖାଇଚି ଖାଇସାରିଲା ପରେ ଖାଇଲା ପରେ ଏବେ ଟିକେ ହାଲକା ଭଲ ଲାଗୁଛି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ପରିବାରେରେ ସମେତେ ଭଲ ଅଛନ୍ତି ତ?
ହଁ ହଁ‌ ସବୁ ଭଲ ଅଛି ଆଉ ଭାଇ ତମ ଘର ଆଡେ କେବେ ମୁଁ ଯିବି ବୋଲି ଭାବୁଥିଲି।
ହଁ ଆସୁନାହାନ୍ତି କେବେ। ଆପଣ ଯେବେ ଫ୍ରି ଥିବେ ମତେ କହିବେ ମୁଁ ଯାଇକି ଆପଣଙ୍କୁ ଆଣିବି ଭାରି।
ପୁହାଇ ଯୋଉନ ଯିବେ।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଦିବୁ ଭାଇ ତ ଆମ ଘର ରାସ୍ତା ଜାଣିଥିବଜ ଦିପୁ ଭାଇଙ୍କ ସହ ମିଶିକି ଆସିବେ ହେରି।
ଦିପୁ ଭାଇ କି ମୁଁ ସାଙ୍ଗରେ ନେଇକି ଯି କାହିଁକି ନା ମୁଁ ତମ ଘରକୁ ଫାଷ୍ଟ୍ ଟାଇମ୍ ପାଇଁ ଯାଉଛି ନା ତମ ଘର ପାଖେରେ ହେ ଠି ଜାଗା ବିଷୟରେ ୟା ଫିର୍ ତମ ଘର ମୁଁ ଦେଖି ହି ନାଇଁ ତ ଦିପୁ ଭାଇ ମୋ ସହିତ ଗଲେ ସିଏ ମତେ ନେଇକିନା ସଠିକ୍ ଠିକଣାରେ ନେଇକି ପହଞ୍ଚେଇ ଦେବେ।
ହଁ ଦିପୁ ଭାଇ ତ ଆମ ଘର ଠିକଣା ଜାଣିଛନ୍ତି ଆପଣ ଦିପୁ ଭାଇଙ୍କ ସହ ଆସନ୍ତୁ। ଦିପୁ ଭାଇ ଆମ ଘର ପାଖେରେ ଆଣିକିନି ଆପଣଙ୍କୁ ପହଞ୍ଚେଇ ଦେବେ। ବୁଝିଲେ ଆଚ୍ଛା ଉଁ ବନ୍ଧୁ ଆପଣଙ୍କ ପରିବାର ବିଷେୟେରେ ଟିକେ କାଇଁ କହିଲେନି ଆପଣଙ୍କ ପରିବାରରେ କିଏ ରହୁଛନ୍ତି? କଣ ନାଇଁ ବାପା କଁ କରୁଛନ୍ତି?
ଆମର ଗୋଟେ ବୋହୁତ ବଡ ପରିବା ଦୋକାନଟେ ଅଛି ଯୋଉଟା କିି ଆମେ ଗୋଦାମରୁ ନେଇକିନା ଛୋଟ ବେପାରୀମାନଙ୍କୁ ଦେଇଦଉ। ଆଉ ସେମାନେ ଆମ କତୁରୁ କମ୍ ଦାମରେ କିଣିକିନା ସହରରେ ନେଇକିନା ତାକୁ ଅଧିକା ଦାମରେ ସେମାନେ ତାପରେ ବିକି ପିଇ ପେଟ ପୋଷଣ କରୁଛନ୍ତି ଏଇଟା ହେଲା ଆମର ଫ୍ୟାମିଲି ବିଜିନେସ୍ ଆଉ ହେଲା ହଉଚି ମୋ ମାଆ ହେଲା ଗୋଟେ ଅଙ୍ଗନବାଡିର ମାଷ୍ଟ୍ରାଣୀ ଆଉ ମୋ ଭ ଭଉଣୀ ହେଲା ସିଏ ଏଇନ୍ ସିଏ ଏଇନା ଜଷ୍ଟ୍ ବାହା ହେଇଯାଇ ଚି ଆଉ ମୁଁ ତ ଗୋଟେ ବୋଲି ଆମର ବୋ ଉଁ ଭାଇ ଭଉଣୀ ଦୁଇ ଜଣ। ମୋ ବଡ ଭଉଣୀ ଯିଏ ସିଏ ବାହା ହେଇଯାଇଚି। ଆଉ ମୁଁ ହେଲା ଏଇନା ଏନା ପଢୁଛି ଆଉ ମୋ ବାପାଙ୍କର ତ ବିଜିନେସେ କହିଦେଲି। ଆଉ ଆଉ ମୋ ମାଆଙ୍କର ହେଲା ହଉଛି ଗୋଟେ ଅଙ୍ଗନବାଡିରେ ସିଏ ଗୋଟେ ଛୋଟିଆ ଚାକିରିଟେ କରିଚନ୍ତି। ତମ ବିଷୟେରେ ଟିକେ କହିବ କି?
ଆଚ୍ଛା ଆଚ୍ଛା ଦିଦି କଁ ପାଠ ପଢୁଥିଲେ ନା ଦିଦି ପାଠ ପଢିନାହାନ୍ତି?
ଉଁ ଦିଦି ପ୍ଲସ୍ ଥ୍ରୀ ପାସ୍ କରିଚନ୍ତି।
ଆଚ୍ଛା ଆଚ୍ଛା ଆ ଯୋ ଏଇ ଯୋଉ ବିଜିନେସ୍ ବା ପାଙ୍କ ପରିବା ବିଜ୍ ବ୍ୟବସାୟ ଅଛି ଆପଣ କେତେ ଗାଁ କେତେ ଖଣ୍ଡ ଗାଁ ଲୋକଙ୍କ ପାଇଁ ପନିପରିବା ସପ୍ଲାଏ କରନ୍ତି?
ଆମର ବାଲେଶ୍ୱର ପୁରା ଟାଉନୁ ଠିକି ଆମର ମାଲ୍ ସପ୍ଲାଏ ହଉଚି।
ଆଚ୍ଛା ଚ୍ଛା କଣ ଗୋଟେ ସ୍ପେସିଫିକ୍ ପରିବା ନା ଏନ୍ଦି ଉଁ ଏମିତି ସବୁ ପରିବା ମିଶେଇକି।
ସବୁ ସବୁ ପ୍ରକାରର ଭେରାଇଟି ପାଇବେ ଯେମିତି ସିଜନ୍ ଅନୁସାରେ ଆମର ପଇସ୍ ଉଁ ମାନେ ଆମର ସବୁ ଗୋଟେ ଋତୁ ଅନୁସାରେ ଗୋଟେ ଥାଏନି ବର୍ଷକୁ ସବୁ ମାସ ଥାଏ ଯେମତି ଆମର ସବୁ ଓଡିଆ ମାସରେ ଯେମିତି ବାର ମାସ ଥାଏ ସେମିତିକା ବାର ମାସ ବାର ବାର ବାରରୁ ଉର୍ଦ୍ଧ୍ୱ ମାନେ ବହୁତ ଭେରାଇଟି ପ୍ରକାରର ପରିବା ଆମର ମିଳେ। ଆଉ ସେଇ ଯୋଉ ସିଜନରେ ଯୋଉ ପରିବା ମିଳିଲା ସେ ସେହି ପରିବାକୁ ଆମେ ଆଗକୁ ମାଲେ ଯେମାନେ ସବୁ ଆମ କତିରୁ କିଣୁଛନ୍ତି ସେମାନଙ୍କୁ ଆମେ ଦଉ।
ଆଚ୍ଛା ଆଚ୍ଛା ଆଛା। ଆଚ୍ଛା ବନ୍ଧୁ ଆପଣ ଗାଁକୁ ଗଲେ ବାପାଙ୍କୁ ବ୍ୟବସାୟ ରେ ସାହାଯ୍ୟ କରୁଛନ୍ତି ନା ଆପଣ
ନିହା ନିହାତି ମାତ୍ରାରେ ଯେହେତୁ ଆମ ଫାମିଲି ବ୍ୟାକଗ୍ରାଉଣ୍ଡ ବିଷୟରେ ତ ଆପଣ ଜାଣିି ଥିବେ। ପାଠ ପଢ଼ିବା ସହିତ ନିହାତି ବାପା ମାଆଙ୍କୁ ସାହାଯ୍ୟ ତ ନିହାତି କରିବାକୁ ପଡ଼ିବ। ଯେହେତୁ ବାପା ଆମର ଏକଲା ପୁରା ସବୁ କିିଛି ସମ୍ଭାଳୁଛନ୍ତି ଘର ପରିବାରଙ୍କୁ ତ ତାଙ୍କ ସହିତ ଯାଇକି ଯୋଗଦାନ ନ ଦେଲେ ବେପାରରେ ତ ଆମ ବେପାର ଟା ଚାଲିବ କେମିତି? ଆମ ଘର ପେଟ ପୋଷଣ କରିବା କେମିତି?
ଆଚ୍ଛା ଆଚ୍ଛା।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
ଆଛା ବନ୍ଧୁ ଆମ ପରିବାର ବିଷୟରେ କହୁଛି ତାହଲେ ଶୁଣନ୍ତୁ ଆମର ବି ସେମିତି ଗୋଟେ ଛୋଟିଆ ପରିବାର ବୁଝିଲେ କି? ଆମର ବାପା ବି ବ୍ୟବସାୟ କରୁଛନ୍ତି ମା ଜଣେ ଗୃହିଣୀ। ସାନ ଭାଇ ବର୍ତ୍ତମାନ ସାନ ଭାଇର ଦଶମ ସରିଲା ବୁଝିଲେ।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
ଆଉ ତ ମୋର ପୂର୍ବ ବର୍ଷ ରାଜନୀତି ବିଜ୍ଞାନରେ ଯୁକ୍ତ ତିନି ସରିଛି। ଏ ବର୍ତ୍ତମାନ ମୁଁ ଘରେ ଅଛି ଘରେ ବସିଛି। ବାପାଙ୍କ ରାସନ ସାମଗ୍ରୀ ବ୍ୟବସାୟ ଚାଲେ ଆପଣଙ୍କ ଯେମିତି ପନି ପରିବା ବ୍ୟବସାୟ କରନ୍ତି ଆମର ବି ସେମିତି ରାସାୟନ ସାମଗ୍ରୀ ବ୍ୟବସାୟ ହୁଏ। ଆମର ବି ବଡ ଗୋଦାମ ଟିଏ ଅଛି। ଆମର ଏଇ ଗୋଦାମରୁୁ ସବୁ ଲୋକମାନଙ୍କୁ ରାସନ ସାମଗ୍ରୀ ସପ୍ଲାଏ କରାଯାଏ। ବହୁ ପାଞ୍ଚ ଖଣ୍ଡ ଗାଁ ର ଲୋକ ଆସି ଆମର ଏଇ ଦୋକାନ ରୁ ରାସନ ସାମଗ୍ରୀ ନେଇଥାନ୍ତି ବୁଝିଲେ। ତାପରେ ଆମ ମା ହେଉଛନ୍ତି ଗୃହିଣୀ। ରାସନ ସାମଗ୍ରୀ ମାନେ ଜାଇ, ହଳଦୀ ଯୋଉ କିରାଣୀ ସାମାନ ଆପଣ ଜାଣିଥିବେ
ଆଚ୍ଛା ଆଚ୍ଛା ହଁ ହଁ।
ଆଉ ଆମର ଆଉ ଗୋଟେ ଛୋଟିଆ ବି ବ
ତାପ
ଆମର ଆଉ ଗୋଟେ ଛୋଟିଆ ବ୍ୟବସାୟ ଅଛି ଏମ ଯୋଉ ଭୋଜି ଭୋଜି ହେଉନାହିଁ କି? ବାହାଘର ଭୋଜି ବ୍ରତ ଘର ଭୋଜି ସବୁ ଭୋଜିିକି କ୍ୟାଟରିଂ ଯୋଗାଇ ଦିଆଯାଏ। ବୁଝିଲେ କ୍ୟାଟ କ୍ୟାଟରିଂ ବ୍ୟବସ୍ଥା ମଧ୍ୟ ଅଛି। ହୁଁ ହୁଁ ହୁଁ।
ଆଚ୍ଛା ବନ୍ଧୁ ଆଉ ଘର ପାଖେରେ କିଛି ଭଲ ଭଲ ଜାଗା ନାଁ ଟିକେ ମତେ କହିଲ।
ଆମର ତ ଏଇ ଏମିତି ଗାଉଁଲିଆ ଆମ ଗାଁ ଗାଉଁଲିଆରେ କିନ୍ତୁ ଆମର ବ୍ୟବସାୟ ସହର ଉପରେ ହେଉଥାଏ ଆମର ଯୋଉ ସହର କବି ସୂର୍ଯ୍ୟ ନଗର। କବି ସୂର୍ଯ୍ୟ ନଗର ଆମର ବ୍ୟବସାୟ ଥାଏ ସେଠି ମା ମହାମହିଙ୍କ ଶକ୍ତି ପି ଠ ଅଛି ଯାହାକି ଗଞ୍ଜାମ ପ୍ରସିଦ୍ଧ ଗଞ୍ଜାମ ସାରା ଲୋକ ଏଇ ଯାତ୍ରାକୁ ମାଙ୍କ ଯାତ୍ରାକୁ ଆସନ୍ତି। ମାଙ୍କର ସବୁଦିନ ଶନିବାର ଦିନ ଧୁମଧାମରେ ପୂଜା ହୁଏ। ସବୁ ଶନିବାର ଦିନ ଗଞ୍ଜାମ ସାରା ଲୋକ ମାଆଙ୍କୁ ଦେ କେ ଦର୍ଶନ ପାଇଁ ଆସନ୍ତି, ସେଇ ଦିନ କବି ସୂର୍ଯ୍ୟନଗର ସହର ବହୁତ ଗହଳି ହୋଇଥାଏ। ବୁଝିଲେ, ଆପଣ କେବେ ଆସନ୍ତୁ। ଆମ ଗାଁକୁ ଆସିଲେ ମିଶିକି ଯିବା ମହାମହି ମାଙ୍କୁ ଦର୍ଶନ କରିବା ଆସିବା।
ନିହାତି ଭାବରେ ମୋ ବନ୍ଧୁ କହିଛନ୍ତି ମାନେ ମୋତେ ଥରେ ଯାଇକି ତାଙ୍କ ଗାଁ ଆଡ଼େ ବୁଲାବୁଲି କରିକି, ସବୁ ଯେତିକ ସବୁ ମାନେ ବୁଲାବୁଲି ପାଇଁ ଆଉ ଖାଇବା ପିଇବାରେ ସବୁ ଭଲ ଭଲ ଜାଗା ଅଛି, ସେ ସବୁ ବୁଲାବୁଲି କରି ଥରେ ଗୋଟେ ଦେଖାଦୁଖି କରିକି ଆସିଲେ ଭଲ ହବ। ଆଚ୍ଛା ବନ୍ଧୁ ମୁଁ ଆଉ ଗୋଟେ କଥା କହୁଥିଲି କି, ଆମର ତମେର ତ ଏବେ ପଢ଼ାପଢ଼ି ଚାଲିଥିବ ତା ସହିତ ବି ତୋମେ ବାପାଙ୍କ ସହିତ ବେ ପାରେ ଏକାରେ ସାହାଯ୍ୟ କରୁଚ।
ହଁ, ହଁ।
ତ ତ ହଉଚି ମୋ କହିବା କଥା ଯେ ତୋମେ ବେପାର ସହିତ ସହଯୋଗ କରିବା ସହିତ। ତୋମେ ଟିକେ ବାୟାମ କିମ୍ବା ଦୌଡ଼ା ଦୌଡ଼ି ଏକା କରିଲେ ଆଗକୁ ଯେତିକ ସବୁ ଗମେଣ୍ଟ ଜବ୍ ସବୁ ବାହାରୁଛି ସେ ଗମେଣ୍ଟ ଚାକିରି ଏକାରେ ତୋମେ ଟିକେ ଯୋଗଦାନ ଦେଇଥିଲେ ଭଲ ହେଇଥାନ୍ତା।
ହଁ, ହଁ ମୁଁ ସବୁଦିନ ପ୍ରାୟ ଅଭ୍ୟାସ କରେ। ଏବେ କଣ ହେଇଛି ନା କିଛି ଦିନ ହେଲା ମୋତେ ଟିକେ ବର୍ଷାରେ ଭିଜିକି ଥଣ୍ଡା ହୋଇଯାଇଥିଲା। ସେଇଥିପାଇଁ ଆଉ ଚାରି ପାଞ୍ଚ ଦିନ ହେଲା ମୁଁ ଦୌଡିବା ପାଇଁ କି ବ୍ୟାୟାମ କରିବା ପାଇଁ ଯାଇ ନାହିଁ। ଯଦି ବର୍ତ୍ତମାନ ଶରୀର ସ୍ୱାସ୍ଥ୍ୟ ହେଲେ ସ୍ବାସ ଥ୍ୟ ଦେହ ଭଲ ରହିଲେ ମୁଁ ନିଶ୍ଚୟ ଯିବି ଦୌଡିବା ପାଇଁ ବ୍ୟାୟାମ କରିବା ପାଇଁ ବୁଝିଲେ।
ଠିକ୍ ନିହାତି ନିହାତି। ମୁଁ ତ ନିହାତି କରୁଛି, କି- ମୁଁ ଆର୍ମି ପାଇଁ ଏ ଆର୍ମି ଚାକିରି ପାଇଁ। ଆମର ଟ୍ରାଏ କରୁଛି। ତାଙ୍କୁ ମନ ଯୋଉ ପଢୁଥିଲିନି ଦୀପୁ ଭାଇ, ଯିଏ ତୋମ ଘରକୁ ଯାଇଥିଲେ ଥରେ। ତାଙ୍କ ସାଙ୍ଗ ଜଣେ ହେବେ ନିଲେଶ ବୋଲି। ସିଏ ନା ଏଇଥରକା ଆର୍ମି ରେ ଚାକି କିରି ପାଇ ଯାଇଛନ୍ତି।
ଆଚ୍ଛା, ଆଚ୍ଛା, ବହୁତ ବହୁତ ବହୁତ ଭଲ କଥା ଭାଇ। ଆଚ୍ଛା ନିଲେଶ ଭାଇଙ୍କୁ କୁହନ୍ତୁ। ଗୋଟେ ଛୋଟିଆ ଭୋଜି ଦେବେ ସେଇ ଖୁସିରେ।
ସେଇ ଖୁସିରେ ନିଲେଶ ଭାଇ କହୁଥିଲେ ଗୋଟେ ବଣ ଭୋଜି କରିବା ପାଇଁ। କିନ୍ତୁ ଆମର ଏ ଏଠି ସହରରେ ତ ବଣ ଭୁ ବଣ କାଇ ବଣ ତ ନାହିଁ। ସବୁ ଗଛ ପତ୍ର କାଟିକିନା ଏଇନା ସବୁ ବଡ଼ ବଡ଼ ବିଲ୍ଡିଙ୍ଗ ଛିଡ଼ା ହେଇଗଲାଣି। ତୋ ଆମେ ଭାବିଛୁ କି ତୋମ ଘର ଆଡ଼େ ମାନେ ତୋମ ଗାଁ ଆଡ଼େ ଯାଇ ସେଠି ତ ବହୁତ ଜାଗାରେ ଜଙ୍ଗଲ ଥିବ। ବହୁତ ଅ, ଜାଗା ଥିବ ବୁଲାବୁଲି ପାଇଁ କି ଖିଆପିଆ ପାଇଁ। ତୋ ଆମେ ସେଠିକି ଯାଇଥିଲେ। ସେଠି ଯାଇକି ଗୋଟେ ଜଙ୍ଗଲ ରେ ବଣଭୋଜି କରିଥାନ୍ତୁ।
ନିଶ୍ଚୟ ନିଶ୍ଚୟ ଆପଣ ଆମର ଏପଟେ ଆସନ୍ତୁ। ଆମର ଏପଟେ ଆସିଲେ ମିଶିକି ଏକ ବଣ ଅଛି, ଗୋଟେ ସୁନ୍ଦର ଜାଗାଟିଏ ଅଛି। ସେ ଜାଗାକୁ ଯାଇ ବଣଭୋଜି କରିବା। ବୁଝିଲେ?
ନିହାତି ନିହାତି ଭାବରେ ଆମେ ମୁଁ ଆଉ ଦୀପୁ ଭାଇ ଆଉ ନିଲେଶ ଭାଇ ଆମେ ତିନି ଜଣ ଯିବୁ। ବାକି ତୋମର ତୋମେ ସେଠି ଆଉ କାହାକୁ ନେଇକି ଆସିବ? ୟା ତୋମେ ଏକା ଆସିବ?
ହଁ, ମୋର ବି ଏପଟେ ସାଙ୍ଗ ଅଛନ୍ତି ଦୁଇ ତିନି ଜଣ ଆମେ ମିଶିକି ପାଞ୍ଚ ଛଅ ଜଣ ମିଶିକି କରିଦବା ବଣଭୋଜି ଆଉ। ବେଶୀ ପିଲା ମିଶେଇଲେ ବେଶୀ ଗହଳି ହେବ। ତୋ ବୁଝିଲେ କି?
ହଁ ନିହାତି, ଗହଳି ହେଲା ମାତ୍ରେ ସାଙ୍ଗସାଥି ପରସ୍ପର ସହିତ ମିଳାମିଶା କରିକି ଆମେ ଯୋଉ ସ୍କୁଲ୍ ଟାଇମ୍ ରେ ଯେମିତିକା ଆମେ ମିଳାମିଶା କରୁଥିଲେ, ସେଇ ସବୁ ଅ, ଦିନିଷ ସବୁ ଆଉ ଥ ଥରେ ପୁଣି ଆଉ ଥରେ ମନେ ପଡିଯିବ ଆମ ମାନଙ୍କୁ। ଆଉ ବନ୍ଧୁ ଯଦି ବି ଆମେ ବଣଭୋଜି କରିବା କଥା ଫାଇନାଲ୍ କରି ସାରିଲୁଣି। ତାହେଲେ ଆମେ ଆଇଟମରେ କଣ କଣ ଖାଇବା ଜିନି ଛୋ ବନେଇବା ସେଇଟା ବି ଟିକେ କଥା ହେଇଯିବା।
ସେଇ ବଣଭୋଜି ରେ ଆମେ କଣ ଦେଶୀକି ଚି କରିବା ନାଇଁ। ଭାତ ଟିକେ କରିବା ଡାଲି ଟିକେ କରିବା ପନିର ତରକାରୀ ଟିକେ, ଚିକେନ ଟେ କରିବା ଏତିକି ହିଁ କରିବା। ବୁଝିଲେ?
ନିହାତି ନିହାତି ଟି ଆଉ ଗୋଟେ ସାଲାଟେ କରିବା ଯୋଉଥିରେ ଦହିଟା ନିହାତି କାଇବା। କହିଁକି ନା ଏତେ ସବୁ ଖାଇଲା ପରେ ହଜମ୍
ଚୋ ନିଶ୍ଚୟ।
ୟା ପାଇଁ ଇନ୍ ହା କିଛି ତ ଗୋଟେ ଦର
ନିଛୟ ନିଶ୍ଚୟ ନିଶ୍ଚ। ଆଛା ବନ୍ଧୁ ମତେ ପନିର ତରକାରୀ କରିବାରେ ଟିକେ ଆସୁନାହିଁ ଭଲସେ ଆପଣଙ୍କୁ ଜଣା କି?
ପନିର ତରକାରୀ ତ ନୁହେଁ। କିନ୍ତୁ ମୁଁ ବହୁତ ବଢ଼ିଆ ଚିକେନ ତରକାରୀ କରେ। ମୁଁ କହିବି କିଚି? କେନ ତରକାରୀ କେମିତି କଣ କରନ୍ତି?
ଆପଣ ପନିରଜେ ପନିରରେ କଣ ରେସିପି ଜାଣିଛନ୍ତି କହେଦେ ନା। ପନିରରେ ଆପଣ କେବେ ବି କରିନାହାନ୍ତି?
ପନିର ମୁଁ କରିଛି। ପନିର ର ଦେଖନ୍ତୁ। ହଉ ଠିକ ଅଛି ମୁଁ ପନିମା କେବେ ନାହିଁ। ତୁ ମୋ ମାଆ ଯୋଉ କରନ୍ତି ପନିର ମୁଁ ଶୁଣିକି ସେଇଟା ମୁଁ କହୁଚି। ବହୁତ ଇଜି ହବ ଆପଣଙ୍କ ପାଇଁ।
ହଁ ହଁ କୁହନ୍ତୁ କୁହନ୍ତୁ। ହଁ କୁହନ୍ତୁ କୁହନ୍ତୁ।
ଆଗେ ମାର୍କେଟରୁ ଫ୍ରେସ୍ ପନିର ନେଇ ଆସିଲେ। ତାକୁ ଛୋଟ ଛୋଟ ଚାରକୋଣିଆ ଚାରକୋଣିଆ କରିକି କାଟି ଦେଇକି। ତାକୁ ଟିକେ ତେଲରେ ହାଲକା ତେଲ ଦେଇକିନା ତାକୁ ଟିକେ ଆମର ଏପଟ ସେପଟ କରିକି ଟିକେ, ହାଲକା ଟିକେ ଫ୍ରାଏ କରିଦେବେ। ଆପରେ ତାକୁ ପାଢ଼ିକିନା ଗୋଟେ ଅଲଗା ଯିବ ଉଁମ ଖୀଦେଇ ମସଲାରେ ଅଦା ରସୁଣ ପେଷ୍ଟ ହେଗଲା ଚାରୁମଗଜ ହେଇଗଟା ଡାଲଚିନି ଏଗୁଡା ସବୁ ହେଇଗଲା ଯେତିକି ସବୁ ଇତ୍ୟାଦି ଇତ୍ୟାଦି ଗ୍ରୋସରୀ ତମର ତ କିରନେ ଦୋକାନ ଅଛି ତମେ ତ ଜାଣିଥିବ କଣ କଣ ସବୁ ଜିନିଷ୍ ଇୟୁ ହୁଏ ମିଶେଇ କି ଗୋଟେ ମସଲା ଭଲକିନା କଷିକି ତା ଦେହ ର ଯୋଉ ପନିର୍ କୁ ଆମେ ଫ୍ରାଏ କରିକି ରଖିଥିଲୁ ସେଇଟାକୁ ମିଶାଇକି ଢାଙ୍କା ଦେଇଦବାର ଅଛି ପନ୍ଦର କୋଡ଼ିଏ ମିନିଟ। ତାପରେ ଦେଖିବେ ପନିର୍ ତରକାରୀ ରେ ହେରେଡି ହେଇଯିବ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ବହୁତ ବଢିଆ କଲ୍ ହଉ ଆପଣ ସମୟ କାଢିକି ଆମର ଏପଟେ ଆସନ୍ତୁ ମିଶିକି ବଣଭୋଜି କରିଦେବା ବୁଝିଲେ ବନ୍ଧୁ?
ଦୀପୁ ଭାଇ ଟିକେ ଡାଖୀଲେଣି ତାଙ୍କ ସହିତ ଟିକେ ଟିବାର ଅଛି ମୁଁ ଟିକେ ପ୍ରାୟ କ
ହଉ ବନ୍ଧୁ ରହିଲି ରହିଲି ଜଏ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜ ଗନ୍ନାଥ